ହଁ ଆପଣଙ୍କୁ ମୋ ଭଏସ ଶୁଭା ଯାଉଛି?
ଆଜ୍ଞା ଆଜ୍ଞା।
ଆଉ କଣ କରୁଥିଲେ ଆପଣ?
ଆଉ ମୁଁ ଏଇ ଟିକେ ବସିଥିଲି ଆଉ ବାହାରକୁ ଯାଇଥିଲି ତ। ମୁଁ ବାହାରକୁ ଯାଇଥିଲି ତ ସେ ସେଥିପାଇଁ କି ଟିକେ ବସିଥିଲି ଆଉ ହାଲିଆ ହେଇଯାଇଛି ତ ସେଥିପାଇଁ।
ହଁ ଆପଣ କହୁଥିଲେ ଆଜି ଆପଣ ବହୁତ ଚାଲିଛନ୍ତି।
ଆଜ୍ଞା ଆଜ୍ଞା।
ଆପଣ ଚାଲୁଛନ୍ତି ଆପଣ ଘୁରି ଯାଉନାହାନ୍ତି ତ କାହିଁକିନା ଆପଣ ହାଇଟ ଟା ବୋଧେ ସେଥିପାଇଁ କମି କମି ଯାଉଛି।
ନା ଘୁରୁନି।
ଯାହା ହଉ ତାହା ବହୁତ ଭଲ କଥା।
ଆଜ୍ଞା।
ଆଉ ଆପଣ ତ ଏବେ ଖାଇବା ପିଇବା ହେଇନଥିବ ଏବେ ଆପଣଙ୍କ ବୋଧେ ଡେରିରେ ହବ।
ୟେସ।
ଆଚ୍ଛା ଆପଣଙ୍କ ଆପଣଙ୍କର ବୋଧେ ଏବେ ଖାଇବା ପିଆ ହେଇନି ଆପଣଙ୍କ ବହୁତ ଡେରିରେ ଖାଇବା ପିଆ ହବ।
ଆଜ୍ଞା ଆଜ୍ଞା ଏପନ୍ତ ହେଇନି ଖାଇବା ପାଇଁ।
ତମେ ବୋଧେ ବହୁତ ଥକି ଯାଇଛ ଆପଣ ତମ ଭଏସ ବି ଜଣା ପଡୁଛି କି ତମେ ଥକି ଯାଇଛ ବହୁତ।
ଆଜ୍ଞା ଥକି ତ ଯାଇଛି ହାଲି ହେଇଯାଇଛି ଟିକେ ଯେତେ ଜଲଦି ଖାଲି ଖାଇକି ଶୋଇ ଭୋକ ବି ବହୁତ ଜୋର ଲାଗିଲାଣି ଯେ ପର୍ଯ୍ୟନ୍ତ ରୋଷେଇ ହେଇନି ଯେହେତୁ। ବସିଛି ଆଉ।
ହଁ ତମେ ତ ରୋଷେଇ ଶିଖ ତମେ ଆଜି ରୋଷେଇ କରୁନ?
ନାଇ ଆଉ ପୁଣି ବାହାରୁ ଆସି ଏତେ ହାଲିଆ ହେଇକି ମୁଁ ରୋଷେଇ କରିବି ମୁଁ ସେଠି ଗଳି ପଡିଥିବି କୋଉଠି।
ଆ ଭଲ ହେଲା ତମ ସ୍ଵାମୀ ପାଇଁ ତମେ ଏତେ ସବୁ କାମ କରୁଛ ତମ ସ୍ଵାମୀ ତ ବହୁତ ଲକି ହେଇଥିବ ଆଉ।
ଆଜ୍ଞା ଯିଏ ଭବିଷ୍ୟତରେ ହବ ଦେଖାଯାଉ ସେ ଲକି କି ଅନଲକି ବାହାରିବ।
ଆଜ୍ଞା ଆପଣ ଯେମିତି କହୁଛନ୍ତି ମୋତେ ଲାଗୁଛୁ ଯେ ଆପଣଙ୍କ ଅଲଗା କିଛି ମତଲବରେ କହୁଛନ୍ତି।
ହୁଁ ହୁଁ ନା ନା ଅଲଗା କିଛି ମତଲବ ରେ କଣ କହିବି।
ଓହୋ ଯାହା ହଉ ତାହେଲେ ତ ଭଲ କଥା ବହୁତ।
ଆଜ୍ଞା ଯୋଉ ଆପଣ କହୁଥିଲେ କି ସିଏ ଯୋଉ କୋଉଠି ଏକାମ୍ର ପାଖରେ କୋଉ ବୋଟନିକାଲ ଗାର୍ଡେନ ବୋଲିକା। ତ ସେଇଟା ଏଇଠୁ କେ କେତେ କିଲୋମିଟର ହବ? ମାନେ ଯିବା ଟା ମାନେ ମୋ ବସ ବସ ରେ କେତେ ଟାଇମ ମାନେ ଟାଇମ ହିସାବରେ ଆପଣ କଣ ଲାଗୁଛି କେତେ ଟାଇମ ଲାଗିବ ଯିବା ପାଇଁ କା?
ଉଁ ହୁଁ ମୋ ବସରେ ଗଲେ ଆପଣଙ୍କୁ ପାଖାପାଖି। ଅଧ ଘଣ୍ଟେ ଲାଗିଯିବ ଅଧ ଘଣ୍ଟେ ଭିତରେ ଆପଣ ପହଞ୍ଚିଯିବେ।
ଅଧଘଣ୍ଟା ଭିତରେ ତ?
ଆଜ୍ଞା।
ଆଉ ସେଟା ଦିନ ବେଳା କେତେବେଳେ ଖୋଲା ରହୁଛି?
ସେଟା ତ କହିବାକୁ ଗଲେ ମୁଁ ଯଦି ଦେଖିଥିଲି ସେ ଦିନ ବେଳା ସବୁବେଳେ ତ ଖୋଲା ଥାଏ। ସନ୍ଧ୍ୟାବେଳେ କହିବ ଆଜ୍ଞା।
ଆଜ୍ଞା କୁହନ୍ତୁ।
ହଁ ସା ଦିନବେଳେ ସବୁବେଳେ ତ ଖୋଲା ଥାଏ ସନ୍ଧ୍ୟା ଟାଇମ୍ ରେ କଣ କହିଲେ। ସେଟା ବନ୍ଦ ହେଇଯାଏ, ମାନେ କେତେ ଛଅଟା ସାତଟା ବେଳକୁ ହୁଏତ ବନ୍ଦ ହେଇଯାଏ।
ଓହୋ। ସେଟା ତାହେଲେ ବୁଲିବାକୁ ଗୋଟେ ଭଲ ଜାଗାଟେ।
ଆଜ୍ଞା ଆପଣ ଯିବେ ମୁଁ ଯେତିକି ଜାଗା ବୁଲୁଛି ହେଠି ଯଦି ଆପଣ ସେଇଭଳିଆ କିଛି ବୁଲାବୁଲି ଜାଗା ଦେଖୁଛନ୍ତି ସେଠି ବିଶ୍ୱାସ୍ କର ବଢ଼ିଆ ବଢ଼ିଆ ଜାଗା ଅଛି ଫଟୋ ଫଟୋ ଉଠେଇବା ପାଇଁ ବଢ଼ିଆ ଜାଗା ଅଛି। ବସି ଶାନ୍ତିରେ ବସିବା ପାଇଁ ଟିକେ ମାନେ ଯୋଉ ନଦୀ ଯାଇ ସେଠି ନଦୀ ନୁହଁ ତ ସେମାନେ ବନେଇଛନ୍ତି ଗୋଟେ ସେଦି ଆପଣ ଶାନ୍ତିରେ ବସି ପାରିବେ ଆଉ ନଦୀ ସାଇଡ୍ ରେ ସେ ଗୋଟେ ବ୍ୟାମ୍ବୋ କ୍ୟାଫେ କରିଛନ୍ତି ସେତା ବୋହୁତ୍ ବଢ଼ିଆ ଜାଗାଟା।
ଓହୋ। ତାହେଲେ ତ ବୋହୁତ୍ ବଢ଼ିଆ କଥା ହେଟା କ ମାନେ ପୁରା ବୋହୁତ୍ ବଡ଼ ଗାର୍ଡେନ୍ ପାର୍କ ଟା ନା ଉଦ୍ୟାନ ଟି ନା ଛୋଟ?
ତି ବଡ଼ ଜାଗାଟା।
ମଗଡା ଖ
ଓହୋ ହଉ ତାହେଲେ ମୁଁ ନହେଲେ ଚେଷ୍ଟା କରିବି କାରଣ ଏଠି ପାଖରେ ତ କହିବାକୁ ଗଲେ ସେମ୍ ତି କିଛି ଅଧିକ ଭଲ ଜାଗା ନାହିଁ କଳାଭୂମି ବି ଗଲେ କଣ ଏ ବୋହୁତ୍ ଥର ମୋର ଯେ ତେ ବି ସାଙ୍ଗ ଅଛନ୍ତି ସେମାନେ ମଧ୍ୟ ବୋହୁତ୍ ଥର ଯାଇ ସାରିଲେଣି ଆଉ ନନ୍ଦନ୍ କାନନ୍ ଗଲେ ବି ବୋହୁତ୍ ଅଧିକ ଟାଇମ୍ ଲାଗିଯିବ। ଆଉ ଏଇଠି ପାଖ ଆଖରେ ତ ଏତେ ଜାଗା ବୁଲିଣି ଗୋଟେ ନୂଆ ଜାଗା ବୁଲିବା ବୁଲିବାକୁ ଗଲେ ଭଲ ହବ ଭାବୁଛି।
ହଁ ଆପଣ ଦେଖିବେ ନିଶ୍ଚୟ ଯିବେ ଦେ ମୁଁ ଯେତିକି ଜାଣିଚି ତମକୁ ସେଇଟା ବୋହୁତ୍ ଭଲ୍ ଲାଗିବ ଆଉ ସେଟା ଓ ଓପନିଂ କହିବାକୁ ଗଲେ ଛଅଟା ସକାଳ ଛଅଟାରୁ ସନ୍ଧ୍ୟା ଆଟ୍ ଟା ଯାଏ ପୁରା ଖୋଲା ରହୁଛି।
ଓହୋ ଆଉ ତାର ସେଇଟି ଟିକେଟ୍ ଫିକେଟ୍ ସବୁ କେତେ କଣ ରହୁଛି?
ଟିକେଟ୍ ଟାରୁ ବୋଧେ ଚାଳିଶ୍ ରୁ ଷାଠିଏ ଟଙ୍କା ନିଅନ୍ତି ବୋଧେ। ଆପଣଙ୍କୁ ତ ହାପ୍ ଟିକେଟ୍ କଟିବ ଯାହେଲେ ବି। ଆପଣ ଛୋଟ ଛୁଆ ନା ସେଥିପାଇଁ।
ନା ନା ଛୋଟ ଛୁଆ କିନ୍ତୁ ଲୋକ ଯାଏ ସେମାନେ ଜାଣି ଦେବେ କି ମୁଁ ଏତେ ବି ଛୋଟ ନୁହଁ ଯେ ମୋର ହାପ୍ ଟିକେଟ ଲାଗିବ।
ନାହିଁ ନାଇଁ ମୁଁ ଆପଣଙ୍କୁ କହୁଛି ଆପଣ ଯିବେ ଦେଖିବେ ଆପଣଙ୍କ ହାପ୍ ଟିକେଟ୍ ହିଁ କଟିଯିବ।
ଓହୋ ମାନେ ତାହାଲେ ହାପ୍ ଟିକେଟ୍ ଟା ଚାଳିଶ୍ ଆଉ ଫୁଲ୍ ଟିକେଟ୍ ଟା ଷାଠିଏ।
ନାଇଁ ନାଇଁ ହାପ୍ ଟିକେଟ୍ ମାନେ ଫ୍ରି ସେଟା।
ଓହୋ ତାହାଲେ ଟିକେଟ୍ ଟା ମାନେ ପର୍ ପର୍ସନ୍ କେତେ ଅଛି?
ଷାଠିଏ ଟଙ୍କା ମୋ ହିସାବରେ ମୁଁ ତ ଯାଇଥିଲି ଯେତେବେଳେ ଷାଠିଏ ଟଙ୍କା ନେଇଥିଲେ ମୋର ମନେ ନାହିଁ ଏତେ। କିନ୍ତୁ ଷାଠିଏ ଟଙ୍କା ନିଅନ୍ତି ଆଉ।
ଓହୋ।
ହଁମ୍ ସେଠି କହିବାକୁ ଗଲେ ସେଠି ଫାର୍ମିଂ ବି ହେଇଛି ଗୋଟେ ସାଇଡ୍ ରେ ମାନେ କଣ କହିଲ? ମୁଁ ଯୋ-ଯୋଉ କହିଲି ତମକୁ ୱାଲ୍ ପୁଲ୍ ଟାଇବ୍ ର ଲଗା ହେଇଚି।
ଆଜ୍ଞା ଆଜ୍ଞା।
ତାକୁ ଓଡ଼ିଆ ଯୋଉ କହନ୍ତି ତାକୁ ଯୋଉ ପାଣି ଯୋଉ ଉପରୁ ଉଠିଥାଏ ଯୋଉ ପଡ଼ିଥାଏ ସବୁଆଡ଼େ।
ଯୋଉ ଯା
ଏ ଛାଡ଼ନ୍ତୁ ଆପଣ ତ ବୁଝିଗଲେ ଆପଣ ତ ବୁଝିଗଲେ ଆଉ ମୁଁ କଣ ହି କହିବି ସେଇଟା ବନା ହେଇଚି। ତ ସେଠି କଣ କହିଲେ ମାନେ ପ୍ରତି ପନ୍ଦର ମିଣ୍ଟିରେ ସେଇତା ଉପରକୁ ଗୁଳି ତଳକୁ ଫାଷ୍ଟ୍ ପାଣି ଯାଏ ଦେନ୍ ପୁଣି ଉପୁରୁକୁ ଉଠିଥାଏ ଉ ପୁରୁକୁଠି ମାନେ ଲୋକଙ୍କ ଉପରେ ପଡ଼େ ଲୋକମାନେ ସେଇଠି ଫଟୋ ସୁଟ୍ କରନ୍ତି ଆଉ ବୋହୁତ୍ ବଢ଼ିଆ ଫଟୋ ଉଠିଥାଏ।
ଓହୋ।
ଖାଲି ଓଦା ହେଇଯିବେ ସେଟା ଅଲ୍ ଗା କଥା କିନ୍ତୁ ଯାହାହେଲେ ଫଟୋ ପାଇଁ ତ କିଛି ବି।
ନା ଆଜ୍ଞା ଆଜ୍ଞା ନିହାତି ଭାବରେ। ଆଉ ସେଠି କାର ଆପଣ ଯୋଉ କହୁଥିଲେ ଯୋଉଟା ବିରିୟାନୀ ଗୋଟେ ଭଲ ସ୍ଟିକ୍ ବିରିୟାନୀ। ତ ସେଟା ସେଠୁ କେତେ ବାଟ ହବ?
ସ, ଫିକ୍ ବିରିୟାନୀଟା ସେଇଠୁ ଠିକ ଆପଣଙ୍କୁ ମୋ ହିସାବରେ ଅଧିକ ବାଟ ଲାଗିଯିବ ପାଖାପାଖି ଆଉ ଚାରିରୁ ପାଞ୍ଚ କିଲୋମିଟର ଆଉ ଅଧିକ ଆପଣ ଲାଗିବ।
ଓହୋ ସେଇଟା ମାନେ କୋଉ ଏରିଆରେ ରହୁଛି ମାନେ ଯଦି ମୁଁ ସେ ବୋଟନିକାଲ ଗାର୍ଡେନ ଗଲି ତ ସେଠୁ ତାପରେ କୋଉ ବସ୍ ମାନେ ମାନେ ସେ ଜାଗା ନାଁ ଟା କଣ, ମାନେ ସେଠି ଯାଇକି ମୋ ବସ୍ ଟା ସେଇ ଜାଗାରେ ନେଇକି ଛାଡିବ।
ସେ ଜାଗା ନାଟା ଷ୍ଟୁଡ଼ିଓ ଛକ, ଷ୍ଟୁଡ଼ିଓ ଛକ ସେଠି ଓହ୍ଲାଇ ଦେବ। ଦେନ୍ ତାପରେ ଆପଣ ଷ୍ଟୁଡିଓ ଛକ କରୁ ଅଟୋ କରିବାକୁ ପଡ଼ିବ। କିନ୍ତୁ ଆପଣ ଚାହିଁଲେ ଚାଲି ଚାଲିକି ବି ଯାଇପାରିବେ ଅଧିକ ନୁହଁ। ପାଶହ ମିଟର ବୋଧେ ଷ୍ଟୁଡିଓ ଛକରୁ। ହାଫ୍ କିଲୋମିଟର ର, ତ ଆପଣ ଉପରେ ସେଟା ଡିପେଣ୍ଡ ଆପଣ ଯଦି ଚାଲି ଚାଲି ଯିବେ ତାହେଲେ ବହୁତ ଭଲ କଥା।
ଓହୋ ହଉ ହଉ। ସେଠିକାର ବିରିୟାନୀ କେତେ କଣ ମ ଦାମ୍ କେତେ କଣ?
ସଫିକ୍ ବିରିୟାନୀ, ସଫିକ୍ ବିରିୟାନୀ କେତେ ଦେଢ଼ଶହ ଟଙ୍କା ନିଏ କିନ୍ତୁ ଆପଣ ବହୁତ ହିଁ ଭଲ ଲାଗିବ। କାହିଁକିନା ଏଥିକ ଯେଉଁ ରାଇସ୍ ବନାନ୍ତି ତାଙ୍କର ସେଇଠି ଅଲଗା ରାଇସ୍ ୟୁଜ୍ କରନ୍ତି। ମାନେ ସଫିକ୍ ଯେଉଁ ବିରିୟାନୀ ସେ ଯେଉଁ ବନେଇଥିଲେ ତାଙ୍କର ଅଲଗା ଗୋଟେ ଫାଷ୍ଟ ଫାଇଭ୍ ଷ୍ଟାର୍ ହୋଟେଲ ରେ କାମ କରୁଥିଲେ। ତାପରେ ସେ ନିଜେ ଏଠି ଗୋଟେ ଆଉଟଲେଟ୍ ଖୋଲିଲେ। ସେଥିପାଇଁ ସେ ତାଙ୍କ ସହିତ ବହୁତ ହି ବଢ଼ିଆ ଲାଗିଥାଏ।
ଆଉ ସେଠି ମାନେ ଏମତି କେତେ କ୍ଵାଣ୍ଟିଟି, କେତେ କଣ ଦିଅନ୍ତି, କେତେ ପିସ୍ ଚିକେନ କଣ?
ତାଙ୍କ ସେଇଠି ରହିବ ତିନି ପିସ୍ ଚିକେନକୁ ଗୋଟେ ଅଣ୍ଡା ଆଉ କ୍ୱାଣ୍ଟିଟି ଗୋଟେ ପ୍ଲେଟ୍ କୁ ଆରାମସେ ଜଣେ ଖାଇ ପାରିବ ଆଉ ହାଫ୍ ପ୍ଲେଟରେ ତାଙ୍କର ରହେ ଶହେତିରିଶ ଆଉ ଫୁଲ୍ ପ୍ଲେଟ୍ ଟା ଦେଢ଼ଶହ।
ଓହୋ ଦେଢଶହ ହାଫ୍ ପ୍ଲେଟ ଶହେ ତିରିଶ, ଶହେ ତିରିଶରେ ସେମାନେ ଏଥିରେ ଏକ୍ସଟ୍ରା ରାଇସ୍ ଅଛି ନା ସେମତି ଡାଇରେକ୍ଟ ଟିମ୍ କେବଳ ଥରେ।
ନାହିଁ ଏକ୍ସଟ୍ରା ରାଇସ୍ ନାହିଁ। କିନ୍ତୁ ସେ ଯଦି ରାଇସ୍ ଦେବେ ମୁଁ ତ ଗୋଟେ ହାଫ୍ ପ୍ଲେଟ୍ ହିଁ ମୋ ପେଟ ପୁରିଯାଏ। ତ ଆପଣଙ୍କର ଆରାମ ସେ ଶହେତିରିଶ ଟଙ୍କାରେ ପୁରା ପେଟ ପୁରିଯିବ।
ଓହୋ ହାଫ୍ ପ୍ଲେଟରେ ତାହେଲେ ପେଟ ପୁରିଯାଏ। ତ ହାଫ ପ୍ଲେଟରେ କଣ ମାନେ-ଏ-ଏ-ଏ ଯୋଉ କମ୍ ଚିକେନ ଦିଅନ୍ତି।
ନାଇଁ ନାଇଁ ସେମିତି ତ ସେମତି କିଛି ନାଇଁ ହାଫ୍ ପ୍ଲେଟରେ କଣ କହିଲେ ନାଇ ଚିକେନ୍ ସେତିକି ପିସ୍ ରହିବ। ଅଣ୍ଡା ବି ରହିବ କିନ୍ତୁ ଟିକେ ରାଇସଟା ଯଦି କମ ଥାଏ ଏତେ ଡିଫରେନ୍ସ ନାହିଁ। ଆଉ ଫୁଲ ପ୍ଲେଟରେ ଆପଣଙ୍କ ରାଇସ୍ ବୋଧେ ରିଫିଲ୍ ଅଛି। ମୁଁ ଜାନିନି ଠିକସେ। ଫୁଲ୍ ପ୍ଲେଟ୍ ଆଉ କେବେ ଟ୍ରାଏ କରିନି। କାରଣ ହାଫ୍ ପ୍ଲେଟ୍ ସଫିସିଏଣ୍ଟ ଜଣଙ୍କ ପାଇଁ।
ଓହୋ ହଉ ତାହେଲେ ଆଉ।
ଆଜ୍ଞା ଆପଣ ନିଶ୍ଚିତ ଯାଇକି ଟ୍ରାଏ କରିବେ। ଦେଖିବେ ଆପଣଙ୍କୁ ବହୁତିହିଁ ବଢିଆ ଲାଗିବ ସେଇଟା।
ତାହେଲେ ଆପଣ ଯଦି ଏତେ କହୁଛନ୍ତି ବହୁତ ଭଲ ଅଛି ମୁଁ ନିଶ୍ଚୟ ପ୍ରାଏ ସେଠିକି ଚେଷ୍ଟା କରିବି ଆଉ
ହୁଁ। ଆଉ ସୁଶିଳାଏକ୍ରାମ କାନନ ଯଦି ଯିବେ ଦେଖିବେ ସେଠି ବଢିଆ ଫାଷ୍ଟ ତାପରେ ଏଣ୍ଟ୍ରି କରୁ କରୁ ଯୋଉଠି ପୋ ପୋଖରୀ ଦୁଇ ଟା ଥିବା ଆଗକୁ ଯିବେ ସେଇଠୁ ଷ୍ଟାର୍ଟ ଗୋଟେ ଲାଇଟ୍ ଗୋଟେ ଡଙ୍ଗାକୁ ସେମାନେ ଉପରେ ମାନେ ମାଟି ଉପରେ ବନେଇକି ଗୋଟେ ବନେଇଛନ୍ତି ଫଟୋ ସୁଟ ପାଇଁ ଅଲଗା ଜାଗା ତାକୁ ବଢିଆ ବଢିଆ ବ୍ୟାମ୍ବୋ ଫରେଷ୍ଟ ଟାଇପର ବନେଇଛନ୍ତି, ସେଠି ଫଟୋ ଉଠେଇବା ପାଇଁ। ଆଗକୁ ଗଲେ ଗୋଟେ ପୋଖରୀ ଯାଉଛି ବୋଟିଂ ପାଇଁ ତା ସାଇଡରେ ହିଁ ପୋକୋଶୀରିଆ କ୍ୟାଫେ ଅଛି। ତାହା ଆଗକୁ ଗଲେ ରେଷ୍ଟ ଭଳିଆ ଲୋକମାନେ ବସିବା ପାଇଁ ଅଛି। ତାଆଗରେ ଯଉ କହନ୍ତି-ଇ-ଇ-ଇ ଆମର କଣ କହନ୍ତି ମୁଁ ସେ ଜାଗା ନାଁଟା ଭୁଲିଗଲି, ଯୋଉ ସବୁ ପ୍ଲାଣ୍ଟ ମାନେ ସବୁ ଲଗାଯାଏନି। ତାକୁ ଓଡିଆରେ କଣ କହନ୍ତି ମୁଁ ଜାଣିନି ଠିକ ସେ। ହଁ ନର୍ସରୀ ତ ଆପଣ ଜାଣିଥିବେ ସେଇ ହିକ ବନାନ୍ତି ସେଇଠି ଗୋଟେ। ହ୍ୟାଲୋ,
ଆଜ୍ଞା କୁହନ୍ତୁ,
ଆଜ୍ଞା ସେଠି ଗୋଟେ ପ୍ଲାଣ୍ଟ ନର୍ସରୀ ଅଛି। ତାପରେ ଆଗକୁ ସେଇ ଯେଉଁ ପାଣି ଯେଉଁ କହିଲି ଉଠେ ସେଠି ଅଛି। ଆଉ ତା ସାଇଡରେ ସବୁ ଫାର୍ମିଂ ହେଇଥାଏ।
ଓହୋ,
ହୁଁ ତ ଆପଣ ନିଶ୍ଚୟ ଯାଇକି ଦେଖିବେ ବହୁତ ହି ସୁନ୍ଦର ଜାଗା ଆପଣଙ୍କୁ ବହୁତ ହି ବଢିଆ ଲାଗିବ।
ହଉ ତାହେଲେ ମୁଁ ନିଶ୍ଚୟ ସେଠି ଦେଖିବି ନହେଲେ ଭାବୁଛି କାହି ନା ଏପଟେ ଏଇଠି ପାଖ ଆଖପାଖରେ ତ କେତେ ଥର ଗଲୁଣି ସମସ୍ତଙ୍କ ଜନ୍ମଦିନରେ ବି ଏମିତି। ଆଖ ପାଖରେ ହିଁ ଯାଇଛୁ ତ କିଛି ନୂଆ ଜାଗା ଗଲେ ଆଇଥିଙ୍କ ଭଲ ହବ।
ଆଜ୍ଞା ନିଶ୍ଚୟ ପହଞ୍ଚିବ ଆପଣମୋ ପାଇଁ କି ଫଟୋ ଅଛି ଆପଣଙ୍କୁ ପଠେଇ ଦେବି ସେ ଜାଗା ଜାଣିପାରିବେ କଉଭଳିଆ ଜାଗା।
ଆଜ୍ଞା ଆଜ୍ଞା ନିହାତି ଭାବରେ ବହୁତ ଭଲ ହବ ଆପଣ ପଠେଇଦେବେ ନହେଲେ ମତ ଟିକେ ଫଟୋ। ଆଉ ସେ ଯୋଉ ତା ଭିତରେ ଯୋଉ କ୍ୟାଫେ ସେଡ୍‌ ହେଉଛି ତାର ସେଠିକାର ଏମିତି କଣ ପ୍ରାଇସ୍ ରହୁଛି ଆଫୋର୍ଡେବଲ୍ ଅଛି। ନା ଅଧିକ ଦାମ୍ ରହୁଛି
ନାଇଁ ଆଫୋର୍ଡେବଲ୍ ତ ଅଛି କହିବାକୁ ଗଲେ କିନ୍ତୁ ଏତେ ଅଥିଟ୍ ନୁହେଁ ମୁଁ ତାଙ୍କ ଟ୍ରାଏ କରିଥିଲି ମତେ ଏତେ ଖାସ୍ ଲାଗିଲାନି ମାନେ ସେଇ ସାଣ୍ଡୱିଚ ଯୋଉଟା କି ଆପଣ ପାଇପାରିବେ ଏଠି ଫିଫ୍ଟ ରୁପିଜି ଯେ ସେଇଟାକୁ କୁାଲାକ ହଣ୍ଡ୍ରେଡ଼ ରୁପିଜେ ବିକନ୍ତି
ଓ ହୋ। ମତେ ତ କହିବାକୁ ଗଲେ ମତେ ଆଜି ଆଜି ପର୍ଯ୍ୟନ୍ତ କେବେବ ବାହାରର ସାଣ୍ଡୱିଚ କେବେବି ଭଲ ଲାଗେନି ମୁଁ ଯେମିତି ସେ ଘରେ ସାଣ୍ଡୱିଚ ବନାଏ ସେଟାକୁ ଫାର ବେଟର ଲାଗେ
ଆଚ୍ଛା ଠିକ୍ ଅଛି ହଉ ମୁଁ ରଖୁଛି ଆପଣଙ୍କୁ ଆଉ ଥରେ କଲ୍ କରିବି ଆଉ
ଆଜ୍ଞା ଆଜ୍ଞା।